ହ୍ୟାଲୋ।
ହ୍ୟାଲୋ।
ମୁଁ କହିଲି ମ୍ୟାଡ଼ାମ କଣ କରୁଛନ୍ତି ଏବେ?
ଏଇଠି ବସିଛି ଆଉ ଆପଣ କଣ କରୁଛନ୍ତି?
ମୁଁ ତ ଚାରିଟା ବେଳେ ଯାଇ ଦେଇଛି ଖାଲି ତେ ବାହାରିଥିଲି। ତ ମେଘଟି ଉଠେଇଛି ବୋଲି ମୁଁ ଆଡେ ପଳେଇ ଆସିଛି ମାନେ ବୁଲାବୁଲି କରି ମାନେ ଆମ ଯୋଉ ଗାଁ ରାସ୍ତା ସିଆଟେ ପଳେଇ ଆସିଛି ବୁଲାବୁଲି କରିଥେ।
ଆଚ୍ଛା ଆପଣଙ୍କ ଘର କୋଉଠି କି?
ମୋ ଘର କେଉଁଝର ଆପଣଙ୍କର?
ଓହୋ ଢ଼େଙ୍କାନାଳ।
ଆଜ୍ଞା ଆ ଆଜି ଆପଣଙ୍କର ଦିନରେ ସବୁ ମାନେ କଣ ହ ହେଲା, କଣ ଆଜି ପୁରା ଦିନ ମାନଙ୍କରେ।
ଦିନ ମାନେ କଣ ହବ ସେମିତି ଆଉ
ସକାଳୁ କଣ ଆପଣ କଲେ ସକାଳୁ ମାନେ ଦାନ୍ତ ଘସିକ ତାପରେ କଣ କଲେ?
ଦାନ୍ତ ଘଷିକି ଗଲି କମ୍ପ୍ୟୁଟର କ୍ଲାସ କ୍ଲାସ ରୁ ଆସିକି ଶୋଇଛି ଦିଟା ସାଢେ ଦିଟା ବେଳେ ଉଠିକି ଖାଇଲି।
ଆଜ୍ଞା।
ସେଇ ଟିକେ ବୁଲୁଛିେ ଆଉ ଏବେ ବର୍ଷା ସାଢେ ତିନିଟା ବେଳ ହଉଥିଲା ଯେ ଏବେ ଛାଡିଛି ଆଉ
ଅଇନା ହଉଥିଲା ବର୍ଷା।
ହୁଁ ସାଢେ ତିନିଟାରୁ ବର୍ଷା ଆରମ୍ଭ ହେଲା ଏବେ ଛାଡୁଛି।
ଆଜ୍ଞା ମୁଁ ତ ସକାଳୁ ବ୍ରଶ କଲି ତାପରେ ଗଲି ଟିକେ ବଜାର ଆଡେ ଚୁଟି ଟିକେ କାଟି ତାପରେ ଟିକେ ଜଳଖିଆ ଖାଇ ଚୁଟି କା ଚୁଟି କାଟିି ଆଇଲା ଆଳେ ଆଜ୍ଞା ଆମ ଗାଁରେ ଜଣେ ଭାଇଙ୍କର ଜନ୍ମଦିନ ଥିଲା। ତ ଆମେ ଆଜି ଟିକେ ଭୋଜି କଲୁ ସେ ଯୋଉ ଗୋଟେ ଡ୍ୟାମ ଅଛି ଆମ ଗାଁ ପାଖରେ ସେଠି ଟିକେ ଭୋଜି କଲୁ ଯାଇକି ତାପରେ ତ ଆସିକି ସାଙ୍ଗମାନାନଙ୍କ ସହ ଗାଧୋଇଥିଲେ ଯେ ଗଡିଆରେ ଦି ଘଣ୍ଟା। ମାନେ ସାଙ୍ଗମାନୋନ ଯେହେତୁ ଥିଲେ ଟ ମାତିକୁ ଦେଇ ଗାଧେଇଥିଲେ ଯେ ତ ଜର ହେଇଯାଇଛି ମୋତେ।
ଓହୋ କେଉଁଝର କୋଉ ଜାଗା କି?
ନା କେଉଁଝର ଆପଣ ଯୋଉ ଘଟଗା ସାଇଠି ଆସିଛନ୍ତି କେବେ?
ହୁଁ ହୁଁ ବହୁତ ଥର।
ସେଇ ଘଟ ଗା ପାହାପରେ ଆପଣଙ୍କର ମାନେ ଆପଣ? ଆପଣଙ୍କର ମାନେ ଗାଁ ଟା କୋଉଠି ପ୍ରପର ଗାଁ ଟା?
ଢେଙ୍କାନାଲ ଭୁବନ।
ଙ୍କା ଢେଙ୍କାନାଳ ଭୁବନ ପରେ?
ହୁଁ।
ଆଇାଁ ବାଲ୍ୟୈ ବୋଲି ଗୋଟେ ଗାଁ ଶୁଣିଥିବେ କି? ଆପଣ ଆଖପାଖରେ କିଛି।
ବାଲିିବୋ ହଁ, ସେଠି ମୁଁ ରହିଚିବି।
ଆ ସେଇଠି ଆପଣଙ୍କ କଣ କିଏ ବନ୍ଧୁବାନ୍ଧବ ଅଛନ୍ତି ନା ନା କିଏ?
ହଁ ସେଠି ମୋ ଦିଦି ମ୍ୟାରେଜ କରିଛନ୍ତି।
ଏ ବାଲିିବୋରେ?
ହଁ।
ଆଜ୍ଞା ସେଠି ଗୋଟେ ଶୁନଥିବେ ଜଗନ୍ନାଥ ମନ୍ଦିର ଅଛି?
ହୁଁ, ଏବେ ଏଇ ଚାରି ପାଞ୍ଚ ବର୍ଷ ହେଲା ହେଇଛି ସେ ଜଗନ୍ନାଥ ମନ୍ଦିର।
ଜଗନ୍ନାଥ ମନ୍ଦିର ହେଇଛି ମାନେ, ବଡ଼ ଆକାରରେ ଟିକେ କରୁଛନ୍ତି ବଡ଼ ମନ୍ଦିର ଟେ।
ହୁଁ, ସେଟା ଯୋଉ ଦିନ ଫାଷ୍ଟ ଆରମ୍ଭ ହେଲା ଯୋଉ ବର୍ଷ, ସେଇ ବର୍ଷ ମୁଁ ସେଇଠିକି ଯାଇଥିଲି।
ଆଜ୍ଞା। ଏ ପୁରା କଣ ମାନେ, କେମିତି ହେଲା ମାନେ ନାଚ ଗୀତ କୁମତି କଣ ପାଳନ କଲେ, ସେ ଯୋଉ ପଚିଷ୍ଠା ଦିନ। ସିଆଡେ।
ହୁଁ ସେପଟେ ନାଚ, ଗୀତ ତ ଆରମ୍ଭ ହେଇଥିଲା, ସେପଟେ ବି ଯାତ୍ରା ଯେମିତି ହୁଏ, ସେମିତି ହେଇଥିଲା ଆଉ।
ଆଜ୍ଞା। ମୁଁ ବି ଯାଇଥିଲି, ମୋ ମାଉସୀ ଘର ସେଇଠି।
ଆଚ୍ଛା।
ଆଜ୍ଞା। ଏଆଡେ ଯୋଉ ଦଣ୍ଡ ନାଚ ହୁଏ ଶୁଣିଛନ୍ତି? ସିଆଡେ?
ଦଣ୍ଡ ନାଚ ହଁ।
ଆଉ କୁମୁତି କଣ ହୁଏ ଆପଣ କେବେ ଦେଖିଛନ୍ତି ନା ଦେଖିନାହାନ୍ତି?
ନାଇ କେବେ ଦେଖିନି।
ୟା ତାଙ୍କର କଣ ହୁଏ ଜାଣି ଚ ନା, ତାହା ଦ୍ଵାରା ଠାକୁ କୁର ଆସନ୍ତି, ଯୋଉ ଦେହୁରୀ ଦେହରେ ନା ସିଏ ଫାଷ୍ଟେ, ଯାଆନ୍ତି ତାଙ୍କ ଯୋଉ ପଡି଼ଆ ଆଡେ଼ ଶୁଣିଥିବେ? ଗଡିଆ ପତ୍ର କିଏ ଗୋଟେ ତାଙ୍କର ମନ୍ଦିର ଅଛି ସେ ଜାଣିଛନ୍ତି?
ନାହିଁ, ସେ କଥା ତ କାହିଁ ଜାଣିନି।
ତାମାନେ ଯାଇଛନ୍ତି, କିନ୍ତୁ ଗାଁ କୁ ବୁଲି ନାହାନ୍ତି ବୋଧେ?
ନା ନା ମୁଁ ଯାଇଛି, ହେଲେ ଗାଁ ବୁଲିନି।
ଆଜ୍ଞା, ଏ ଯେହେତୁ ଝିଅ ଝୁଆ ସେଥିପାଇଁ ବୁଲି ନଥିବେ। ପୁଅ ଛୁଆ ମାନେ ତ ଯୁଆଡ଼େ ଯିବେ, ଚାରିପଟ ଆଡୁ ବୁଡ଼ି ବୁଲି ଆସିଥିବେ।
ହୁଁ। ହଁ- ହଁ। ସେଇତ ପୁଅ ପିଲାଙ୍କର ଗୋଟେ ସବୁଦିନ ନିତିଦିନିଆ କାମ ଆଉ।
ଏ ମାନେ ବୁଲା, ବୁଲି ଟା।
ହଁ ହଁ।
କେବେ ହେଲେ ବି ଦଣ୍ଡ ନାଚ ଆପଣ ଦେଖି ନାହାନ୍ତି ସେଇ ଗାଁ ରେ?
ନାଁ।
ଆ ଫାଷ୍ଟ ଯୋଉ ଦେହୁରୀ ଯିଏ ଯାଆନ୍ତି ମନ୍ଦିର ଆଡେ଼। ଏ ତାଙ୍କ ପିଛରେ ସବୁ ଠାକୁର ଯେହେତୁ ଆସିଥାନ୍ତି ତାଙ୍କ ଭିତରେ, ସବୁ ଲୋକ ବି ଯାଆନ୍ତି। ଆ ତାପରେ ସେଠି ଗାଧୁଆ ପାଧୁଆ କରିିକି ଆସନ୍ତି। ତାପରେ ତାଙ୍କର ଯୋଉଠି ମାନେ ଠାକୁ କୁର ଯୋଉ ସ୍ଥାନରେ ଅଛନ୍ତି, ସେଇଠି ଆସନ୍ତି। ତାପରେ କଣ ଫଳ, ଫଳ ପୁରା ଯେତିକି ଲୋକ ସବୁ ବାହାରିଥିବେ‌ ସେଠି ଠାକୁରଙ୍କ ସ୍ଥାନ ଯାଇ ଫଳ, ଫଳ ଯେତି ସବୁ
ହଁ ହଁ। ଓହୋ ମୁଁ କେବେ ଦେଖିନି ସେଠିର ଯୋଉ ଦଣ୍ଡନାଚ।
ଆଜ୍ଞା ବାଲିବୁଟ ଆପଣଙ୍କଟା କେତେ କିଲୋମିଟର ହବ?
ବାଲିବୁଠୁ ଆମ ଘର ପଚିଶି ନହେଲେ ନାଇଁ ଏତେ ବି ହବନି ପନ୍ଦର ପାଖାପାଖି।
ଆଜ୍ଞା ଆଉ ଆପଣଙ୍କ ଆଡ଼େ କିଛି ଯାତ୍ରା ପଡ଼େ କିଛି ନୂଆ ଯାତ୍ରା?
କଣ କହିଲେ?
ଆପଣ ଆଡେ଼ କିଛି ନୂଆ ଯାତ୍ରା ପଡ଼େ ବାଲିଯାତ୍ରା କିମ୍ବା ରଥ ଯାତ୍ରା ତ ଏଇ କେତେ ଦିନ ହେଲା ହବ ରଥଯାତ୍ରା।
ନା ଆମର ଏପଟେ ବାଲି ଯାତ୍ରା ଭଲ ହୁଏ ଭୁବନରେ ନହେଲେ ବ ବୁଦ୍ଦେଶ୍ୱର ଯାତ୍ରା।
ଆଜ୍ଞା।
ଭଲ ହୁଏ ଦଶହରା, କେବେ ଦେଖିଛନ୍ତି ନା ଭୁବନ ଦଶହରା?
ଏ ମୁଁ ତ ଯାଇଛି ମୋ ମାଉସୀ ଘର ଆଡେ଼, ଏତେ ବି ବୁଲନି କେତେବେଳେ ଯାଇଥିଲି। ଛୋଟବେଳେ କେବେ ମନେ ପଡୁନି ମୋର।
ଓହୋ।
ଆଜ୍ଞା ବାଲିବ ଗାଁ ନାଁ କହିପାରିବେ ଆପଣ ଯୋଉ ଗାଁରେ ରହୁଛନ୍ତି?
କି ମାନେ ଆମ ଘର ଯୋଉଠି ତ?
ଆଜ୍ଞା।
ଆମ ଘରଉଛି ପଳାଶ ପିଠିଆ।
ଆଜ୍ଞା। ଆପଣକ ଆଜି ଚାରିଟାଳେ କଣ ଖାଇଥିଲେ? ଏଇ ଚାରିଟାଳେ
ସେମିତି ଚାହା ପିଇଥିଲି ଆଉ ପୁଅ ଯାଇଥିଲା ଏବେ ବାହାରକୁ ଯେ ଆଇସ୍କ୍ରିମ ଆଣିଥିଲା ଖାଇଥିଲି। ଉ କିଛି ଖାଇନି ଆଉ ନାଇଁ ନାଇଁ ମୁଁ ମ୍ୟାରେ ନାଇଁ।
ଓହୋ ନେତାନେ ଆପଣ ଭାଇ ବୋଧେ?
ହଁ ହଁ ଆମ ସାନୁ ଭାଇ।
ଆଜ୍ଞା ଆ ଆଇସ୍କ୍ରିମ୍ ଆଣିଥିଲେ ଚାର୍ଟାଳେ ଖାଇଥିଲେ?
ହୁଁ ବର୍ଷା ଛାଡିଲାଠୁ ତାକୁ କହିଲି ତ
ଖାଉଛନ୍ତି ଚାର୍ଟା ବେଳେ ବି ଏଁଯୋଉଟା ସକାଳେ ଖାଇବା କଥା ସେଟା ବି ଖାଉଛନ୍ତି ଚାର୍ଟା ବେଳେ?
ହଁ।
ଆଜ୍ଞ ହଁ।
ଆମର ଏଇଠି ଗାଁ ରେ ଡେଲି ଆମ ସବୁ ମିଳୁଛି ଗାଁ ରେ ତ ଯେତେବେଳେ ଇଚ୍ଛା ସେତେବେଳେ ଆଉ।
ଆଜ୍ଞା। ଆଉ କଅଁ ଖାଇଥିଲେ? ନା ଆଉ କିଛି ଖାଇନାହାନ୍ତି।
ଆଉ କିଛି ଖାଇନି ଆଉ।
ମୁଁ ତ ଏବେ ସେ ଭୋଜି ଖାଇକି ଆସିକି ଶୋଇଥିଲି। ଦେହଟା ଟେ ଭଲ୍ ଲାଗୁନଥିଲା ବୋଲି ଏବେ ବାହାରିକି ଆସି ଇବୁଲାବୁଲି କରୁଛି ଆପଣ ଚାର୍ଟାଳେ କେବେ ବୁଲାବୁଲି କରନ୍ତି?
ହଁ ଆମର ଏପଟେ ଡେଲି ଛଅଟାଳୁ ଯିବୁ ଆଟା ସାଢ଼େ ଆଟାଳକୁ ଆସିବୁ ଆଉ।
ଏତେ କଅଁ ବୁଲନ୍ତି ଦି ତିନି ଘଣ୍ଟା ଏକଥରେ ଆମାନେ ଗାଁରେ ବୁଲାବୁଲି କରନ୍ତିନା ନା ଏଙ୍କା ବୁଲିବାକୁ ଭଲ ଲାଗେ?
ଆମର ଏଟା ଟାଉନ୍ ଟା ଗାଁ ନୁହଁ।
ଆଜ୍ଞା।
ଆମର ଘରୁ ବାହାରିଲେ ରୋଡ୍।
ଆଜ୍ଞା ଆରୋଡ ରେ ଆପଣ ଚାଲାଚଲି କରନ୍ତି ଦି ଘଣ୍ଟା ଏକାଥରେ?
ହଁ ଆମେ ଯିବୁ ଛଅଟାରେ ସାଙ୍ଗମାନେ ସବୁ ଆସିବେ ଆମ ଘର ପାଖକୁ ଆମେ ସେଇଠୁ ଯିବୁ ବ୍ରିଜ୍ ଉପରେ ବୁଲିବୁ।
ଆଜ୍ଞା।
ବୁଲି ବୁଲାକି ଆସିବୁ ଆଉ।
ଭୁପନ୍ ବିଚ୍ ବାହାରେ
ନାଇଁ ନାଇଁ ଆମର ପଳାଶପିଠିଆ ବ୍ରିଜ୍
ଓହୋ ନା ଭୁବନରୁ ବସ୍ ଷ୍ଟାଣ୍ଡ କେବେ ଯାଇଛନ୍ତି ସିଆଡେ?
ହୁଁ ବହୁତ୍ ଥର।
ହୁଁ ଯେହେତୁ ଆପଣଙ୍କ ଘର ପାଖରେ ଯାଇଥିବେ ବହୁଥର। ଏ ଆପଣ ଆଡେ ଏଇ ଯୋଉ
ଆମ ଘରଠୁ ଭୁବନ ହଉଛି ଦଶ୍ କିଲୋମିଟର।
ଆଜ୍ଞା ଆପଣ ରୋଷେଇ କଣ କରି ଯାଣିଛନ୍ତି?
କଣ କହିଲେ?
ଏ ଆପଣ ରୋଷେଇ କଣ କରି ଯାଣିଛନ୍ତି?
ମୁଁ କିଛି ବି ଜାଣିନି।
ଆ କିଛି ଜାଣି ନାହାନ୍ତି। ଆ ମୁଁ ତ ଆହୁରି ଆପଣଙ୍କଠୁ ବହୁଟ ଜାଣିଛି କିଛି। ରୋଷେଇ ବାବଦରେ ଆଉ କିଛି ବାବଦ ରେ ନୁହେଁ ନା ଆଳୁ ପଟା ଗନ୍ଧ ସେ ଜାଣିଛନ୍ତି ସେଇଟା ତ ଜାଣିଥିବେ
ଉଁ ହୁଁ ନା ନା
ଉଁ
ଆଉ ଫାଷ୍ଟ ତ ରୁଟି ଅସରି ଅଟାକୁ ଫାର୍ଷ୍ଟ ଏତେ ପାଣି ଦେଇକି ଫାଷ୍ଟ ଚକୁଡିକି ପୁରା ଗୋଟାଇକା କରିଦେବି ହଁ ତାପରେ ତ ବେଲିବେ। ତାପରେ ବେଲି ସାରିଲା ପରେ ଆଳୁ ତାପରେ ଦେବେ ଉପୁରେ। ଉପରେ ଦେଇକି ମାନେ ପୁରା ଉପର ଯୋଉ ଆଉ ଯୋଉ କର ଫାର୍ଷ୍ଟ ଏଇଟା ଉପରେ ଦେଇକି ଫେଣି ତାକୁ ଟିକେ ଦଳି ଦେବେ ଦଳି ଦେଇ ତାପରେ ତେଲରେ ଭାଜନ୍ତି। ମା କତିକି ଦିଅନ୍ତିନି କି? ହାଲୋ
କୁହନ୍ତୁ।
ଆଉ ମାଆଙ୍କ କତିରୁ କେବେ ଶିଖିନାହାନ୍ତି?
ନା ନା
ସେଇଆ
ମମି ବହୁତ ଥର କୁହନ୍ତି କି ମୋଠୁ ଶିଖ, ମୋର ପ୍ଲଶ୍ ଥ୍ରୀ ହେଲା ପ୍ଲସଥ୍ରୀ
ତଥାପି ତ ପ୍ଲସ୍ ଥ୍ରୀ ହେଲାଣୀ ମାନେ ଶିଖିଦବା କଥା ସବୁ। ଆପଣ ବୋଧେ କୋଉ କାମ ଦାମରେ ବ୍ୟସ୍ତ ଅଛନ୍ତି ବୋଧେ?
ନାଇଁ ନାଇଁ।
ଏ ତାହେନେ କରି ଶିଖୁନାହାନ୍ତି ଶିଖିବା ତ ବହୁତ ଦରକାର। ଆପଣ ଯେହେତୁ ଝିଅ ପିଲା ନା ରୋଷେଇଟା ବି ଶିଖିବାକୁ ବହୁତୁ ଦରକାର।
ହଁ କି ନାଇଁ।
ଘରେ ବି ବହୁତ ଥର କୁହନ୍ତି କି ମୋଠୁ ସିକି ବୋଲି ହେଲେ କିଛି ମାଇଣ୍ଡ କୁ ନିଏନି ଆଉ
ଆଜ୍ଞା
ଆପଣ ଶିଖିଛନ୍ତି ନା? ଆପଣ ଶିଖିଚନ୍ତି?
ଆଜ୍ଞା?
ଆପଣ ଶିଖିଚନ୍ତି?
ମୁଁ ବା କହିଲି କଟା ଶିଖିଛି। ଆଉ ଯାହା ପଚାରିବେ ମୁଁ ଶିଖିଛି! ମାନେ ବେଶୀ କି ଶିଖିନି, ଅଳ୍ପ କିଛି କହିପାରିମି! ଯେତିକି ମୁଁ ଦେଖିଚି ଆଉ କୋଉ ବିଷୟ ରେ କୁହନ୍ତୁ ମୁଁ କହିଦେବି।
ମୁଁ ଆଉ କଣ କହିବି। ମୋମୋ ଶିଖିଛନ୍ତି ନା?
ମୋମୋ ତ, ହେ ନା ମୋମୋ ଶିଖିନି ଆଉ କଣ।
ମୋମୋ!
ଆ ଆପଣ ଯୋଉଟା ଭଲ ଲଗେ ସେଇ ବିଷୟରେ କୁହନ୍ତୁ। ମୁଁ କହିଦେବି!
ହଁ ମତେ ତ, ମତେ ସବୁ ଫାସଫୁଡ ହିଁ ଭଲ ଲାଗେ!
ଆଁ ଫାଷ୍ଟ ଫୁଡ଼ ହେଲେ, ବିରିୟାନୀ ଟା ଆଉ ତାହା ମୁଁ କରିଦେମି। ଅଧା ଟିକେ କଞ୍ଚାଳିଆ ରହିବ! ହାଲୋ।
ଆଛା।
ବିରିୟାନୀ ଟା ମୁଁ ଅଧା କରିଦେମି। ଅଧା କଞ୍ଚାଳିଆ ରହିପାରେକି? ଆରେ ବିରିୟାନୀ ତ ମୁଁ କରିଦେମି। ଫାଷ୍ଟଫୁଡ଼ ହେଲେ ଏ ବିରିୟାନୀ ଟା କରିଦେମି! ଆ ଯେତେବେଳେ ଆମ ଭୋଜି ହୁଏ। ତ ଇଆଡେ କରୁ ଆମେ ସାଙ୍ଗମାନେ ମିଶିକି, ମୁଁ ସବୁବେଳେ ସେ ବିରିୟାନୀ ଟା କରେ! ଆପଣଙ୍କୁ ଭଲ ଲାଗିବ କି ଖରାପ ଲାଗିବ, ମୁଁ ତ କହିି ପାରିବିନି। କିନ୍ତୁ ମୁଁ କରିଦେବି! ହାଲୋ।
ଆଚ୍ଛା।
ଆଜ୍ଞା, ମୁଁ ଏବେ ରହୁଛି, ଧନ୍ୟବାଦ। ଆପଣଙ୍କ ସହ କଥା ହେଇକି ଭଲ ବହୁତ ଭଲ ଲାଗିଲା।
ହ ହଁ ହଁ ଧନ୍ୟବାଦ ନା